ହେଲୋ।
କଣ କରୁଛନ୍ତି ଶିବପ୍ରସାଦ ଦବ?
ଏବେ ବର୍ତ୍ତମାନ ଖାଇକି ଉଠିଲି ପ୍ରହ୍ଲାଦ।
ଆରେ କଣ ତମର ଆଜିକାଲି କିଛି ଦେଖା ଦର୍ଶନ ନାହିଁ।
ଏମିତି ଆଉ ସକାଳୁ ଉଠିବାରେ ଟିକେ ବିଳମ୍ବ ହେଇଯାଉଛି। ଏମିତି ଦୈନନ୍ଦିନ ଜୀବନରେ କାମ ବ୍ୟସ୍ତତା ଭିତରେ। ଆଉ ଟିକେ ବି ସମୟ ମିଳୁନାହିଁ ସେଇଥିପାଇଁ ଆଉ। ହୁଁ।
ଆଚ୍ଛା ଆଚ୍ଛା ହଁ ମୋର ବି ସେମିତି ଦୈନନ୍ଦିନ ଜୀବନ ବର୍ତ୍ତମାନ ବ୍ୟସ୍ତ ବଳ ଚାଲିଛି।
ତୁମେ କେତେଟାରେ ଉଠ ସକାଳେ।
ଆରେ ମୁଁ ପ୍ରା ସକାଳେ ପ୍ରାୟ ଭୋରୁ ସାଢେ ଚାରିଟା ର ଉଠି ପଡିଥାଏ। ତୁମେ କେତେବେଳେ ଉଠ।
ଏଇଟା ହିଁ ଭଲ କଣ କରିବା ପ୍ରହ୍ଲାଦ ନିଦ ଭାଙ୍ଗୁ ନାହିଁ ମୋର ବି ଉଠିବା ଟିକେ ବିଳମ୍ବ ହେଇଯାଉଛି। ସ ସକାଳ ଛଅଟାରେ ହିଁ ଉଠେ ଛଅଟାରେ।
ଏତେ ଲେଟ୍ କଣ କରୁଛନ୍ତି ଆପଣ। ଯଦି ଆପଣ ରାତିରେ ଟିକେ ଜଲ୍ଦି ଶୋଇବେ। ତ ସକାଳୁ ଟିକେ ଭୋର ଟିକେ ଉଠି ପାଡିବେ। ଯଦି ଆପଣ ରାତିରେ ଲେଟ ରେ ଶୋଇବେ ତ ସକାଳଳୁଭୋରୁ ଉଠି ପାରିବେ କି।
କଣ କରିବା କାମ ବ୍ୟସ୍ତତା ଶୋଇଲା ବେଳେ ବି ରାତିରେ ବିଳମ୍ବ। ଏପଟେ ଫେ ଏପଟେ ପରିବାରର।
ପରିବାରରେ ସମସ୍ତଙ୍କ ସହ ସମୟ ଦେଲା ବେଳକୁ ଶ୍ ଶୋଇଲା ବେଳେ ବି ବିଳମ୍ବ ହେଉଛି।
ଆଛା ଆଛା ଆ ତମେ ଦୈନଦିନ କଣ କାମ କରୁଛ ବର୍ତ୍ତମାନ?
ବର୍ତ୍ତମାନ ପଢାପଢି ଚାଲିଛି ପ୍ରହ୍ଲାଦ ପ ପଢାପଢି। ଚାଲିବା ସହ ପଟେ। ସାଇଟ ରେ ବ୍ୟବସାୟ ଟିକେ ବି ଚାଲିଛି ସେଇଥିପାଇଁ କାମ ବ୍ୟସ୍ତତା।
କଣ ବ୍ୟବସାୟ କରୁଛ?
ଏମିତି ବାପାଙ୍କ ବ୍ୟବସାୟ ଦୋକାନ ଅଛି ସେଇ ଦୋକାନରେ ଟିକେ। ବେଳେ ବେଳେ ସମୟ ମିିଲେ ସେ ଦୋକାନରେ ରହିବାକୁ ପଡୁଛି।
ଆଛା ଆଛା ଆଉ ତୁମେ। ଦୈନନ୍ଦିନ ଜୀବନ କଣ ବ୍ୟସ୍ତବହୁଳ ରହୁଛ ବୋଧେ ଏଥର।
ହଁ କଣ କହିବା। ସକାଳ ଛଅ ଛଅଟାରୁ ଉଠିଲେ ଫ୍ରେଶ୍ ହୋଇକି। ମର୍ଣିଂ ୱାକ୍ ମର୍ଣ୍ଣିଂ ୱାକ ପରେ କଣ ଟିଫିନ୍ କରିକି। ବାପାଙ୍କ ଦୋକାନରେ ରହିବାକୁ ପଡୁଛି। ଦୋକାନ ରେ ରହିବା ପରେ କଲେଜ ସମୟ। ଏପଟେ କଲେଜ ଯିବାକୁ କ୍ଳାସ କରିବା ପାଇଁ ପଡୁଛି। କ୍ଲାସ ସରିବା ପରେ ଶିକ୍ଷାନୁଷ୍ଠାନ। ଶିକ୍ଷାାନୁଷ୍ଠାନକୁ ଯିବାକୁ ପଡୁଛି। କୋଚିଂ ଏମତି କୋଚିଂ। କୋଚିଙ୍ଗ ଗଲୁ
କାଳେ ଦୌଡ଼ ଦୌଡ଼ କରିବା ଯାଉନୁ କି।
ସକାଳେ ଯାଉଛି ଦୌଡ କରିବା ପାଇଁ ସକାଳେ ଉଠିଲି ଫ୍ରେଶ ହୋଇକି ଦୌଡ଼ କରିବା ପାଇଁ ଯାଏ ଶୌଚ ହୋଇକି ଦୌଡ଼ କରିବା ପାଇଁ ଯାଏ। ଦୌଡ଼ କରିକି ଆସିଲେ କିଛି ସମୟ ବସିକି ଗାଧ ଫ୍ରେଶ ହେଇକି ପୁଣି ଗାଧୋଇକି। ବାପାଙ୍କ ଦୋକାନରେ ବସେ।
ଆଚ୍ଛା ଆଚ୍ଛା କେତେଟା ବଯାଅ?
ସକାଳେ ଛଅଟା ଅଧେରେ ଦୌଡିବା ପାଇଁ ଯାଏ।
ଆଚ୍ଛା ହଁ ମୁଁ ବି ହଁ ମୁଁ ବି ପ୍ରତ୍ୟେକ ଦିନ ଦୌଡ଼ ଘୋଡ଼ିବାକୁ ଯାଇଥାଏ। ଭୋରୁ ସବୁ ଶୁଭ ସକାଳେ ଚାରିଟା ଅଧିକ ଉଠି ଯାଇଥାଏ। ଚାରଟା ଅଧିକ ପୁଣି ଫ୍ରେଶ ହେଇକି ପାଞ୍ଚଟାରେ ଯାଇଥାଏ। ପାଞ୍ଚଟାରେ ରନିଂ ବାହାରିଲେ ଘଣ୍ଟାଟି ରନିଂ କରିଥାଏ ପୁଣି ଛଅଟାକୁ ଆସିଲା ପରେ ଘରେ ଟିକେ ବ୍ୟାୟାମ କରିଥାଏ ବ୍ୟାୟାମ ପରେ ଦୈନନ୍ଦିନ ଜୀବନ ଜୀବନରେ ଯାହା କିଛି କାର୍ଯ୍ୟକ୍ରମ ଅଛି ତାହାର ମାନେ ଦୈନନ୍ଦିନ ନିତ୍ୟକର୍ମ ମୋର ତାହାକୁ ସରାଇ ସରାଇଥାଏ ଏବଂ ଅନ୍ୟ କୌଣସି କାମ କାର୍ଯ୍ୟ କରିଥାଏ।
ମୋର ଦୈନନ୍ଦିନ ଜୀବନ ବହୁତ ଭଲ ଚାଲିଛି ପ୍ରହ୍ଲାଦ ଭଲ ଚାଲିଛି ନା?
ଆରେ ନା ନା ସେମିତି କିଛି ଭଲ ଚାଲି ନାହିଁ ମୁଁ ତୁମର ଯେମିତି ବ୍ୟସ୍ତବହୁଳ ଦୈନନ୍ଦିନ ଜୀବନ ମୋର ବି ସେମିତି ବ୍ୟସ୍ତ ବହୁଳ ଦୈନନ୍ଦିନ ଜୀବନ। କଣ କରିବା ଏ ବ୍ୟସ୍ତବହୁଳ ଦୈନନ୍ଦିନ ଜୀବନରେ ତ କିଛି ତ ନକରିଲେ ହବନି ନା
ଆପଣ ଏବେ ଛାତ୍ର ନା ଛାତ୍ର ଗୋଟେ ଛାତ୍ର ଚାରିଟା ଭୋର ଚାରିଟା ଅଧେ ରାତିରେ ଉ ବା ନିହାତି ଜରୁରୀ।
ହଁ ହଁ।
ବୁଝିଲେ ନା ଏଇଟା ଆପଣଙ୍କ ପକ୍ଷେ ସମ୍ଭବ। ଯୋଉଟା କି ମୋ ପକ୍ଷେ ଉଠିବା ଟିକେ ବିଳମ୍ବ ହେଇଯାଏ। ଅସମ୍ଭବ ନୁହେଁ ମୋ ପକ୍ଷେ ସମ୍ଭବ କିନ୍ତୁ ରାତିରେ ଶୋଇବା ବେଳେ ବିଳମ୍ବ ହୋଇଯାଏ ନା ସେଇଥି ପାଇଁ ସକାଳେ ବିଳମ୍ବରେ ଉଠେ।
ହଁ ଠିକ କଥା କହିଲ କାହିଁକି ନା ତୁମେ ବ୍ୟବସାୟ ବାଣିଜ୍ୟ କରିଥାଅ ନା ତେଣୁକରି ତେଣୁ ରାତିରେ ଶୋଇଲା ବେଳେ ଟିକେ ଅଧିକ ଲେଟ୍ ହୋଇଯାଏ। ଏବଂ ସକାଳେ ଉଠିଲା ବେଳେ ବହୁତ ଅ ଲେଟ୍ ହୋଇଯାଏ ତେଣୁକରି ତୁମର ଟିକେ ବ୍ୟସ୍ତ ବହୁଳ ଜୀବନ ଚାଲିଥାଏ। ଏବଂ ତୁମର ଦୈନନ୍ଦିନ ଦୈନନ୍ଦିନ ଜୀବନ ଅଲଗା ଚାଲିଥାଏ ମୋର ଦୈନଦିନ ଜୀବନ ଅଲଗା ଚାଲିଥାଏ କଣ କରିବା ସେଇଠୁ?
ହଁ ସନ୍ଧ୍ୟା ବେଳେ ଖେଳିବାକୁ ଯାଉନା କି?
ଆରେ କଣ କରିବା ଦୈନନ୍ଦିନ ଜୀବନ ତ ବ୍ୟସ୍ତବହୁଳ ଜୀବନ ଆଉ କଣ କରିବା? ସକାଳେ ପୁଣି ନିତ୍ୟକର୍ମ ସାରିକି ଆଠଟାରେ ପୂଜା ପାଠରେ ବସି ଯାଇଥାଏ ଆଠଟ ଆଠଟା ନଅଟା ପୂଜା ପାଠ ସରାଇଥାଏ ପୁଣି ନଅଟା ଅଧରେ ବ୍ରେକ୍ ଫାଷ୍ଟ୍ ଟିକେ କରିଥାଏ। ଦଶଟାରେ କଲେଜ କୁ ଯାଇଥାଏ ଯେହେତୁ ବର୍ତ୍ତମାନ
ହ
ମୋର ସ୍ନାତକୋତର ତୃତୀୟ ବର୍ଷ ତେଣୁକରି ମୋତେ କଲେଜରେ ଦୁଇଟି ପ୍ରୋଜେକ୍ଟ କ୍ଟ ମିଳିଛି। ସେ ପ୍ରୋଜେକ୍ଟକୁ କରିବାରେ ବହୁତ ବିଳମ୍ବ ଲାଗୁଚି ଲାଗିଥାଏ ନା। ତ ସେଥିପାଇଁ ବହୁତ ବିଜାରିଆ ଲାଗିଥାଏ କଲେଜ ରେ।
ଆଛା ଆଛା। ହ ଆପଣଙ୍କ ସକାଳ ଜଳଖିଆ କଣ ହୁଏ ପ୍ରହ୍ଲାଦର?
ନା ନା ସକାଳେ ତ ମୁଁ ସେମିତି କିଛି ଖାଏ ନାହିଁ ସକାଳେ ବାସ୍ ଅ ଅଙ୍ଗୁର ଟିକେ ଏବଂ କଦଳୀ ଗାଜର ବିଟ୍। ଏତିକି ସାଲାଡ଼ କରିକି ଖାଇଥାଏ। ତୁମେ କଣ ଖାଇଥାଅ ସକାଳେ ବ୍ରେକ୍ଫାଷ୍ଟରେ?
ସକାଳେ ମୋର ସେମିତି ରୁଟି ଏବଂ କ୍ଷୀର।
ଆରେ ବାଃ ତୁମେ ତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛ।
ଆଛା ନାଇଁ କଣ ପ୍ରୋଟିନ। ହଁ ଆପଣଙ୍କ ମଧ୍ୟାହ୍ନରେ କଣ ଖାଇଥିଲେ ଆଜି?
ଆରେ ମୁଁ କିଛି ମଧ୍ୟାହ୍ନରେ ଆଜି କିଛି ସେମିତି କିଛି ଖାଇ ନାହିଁ। ମଧ୍ୟାହ୍ନରେ ଆଜି ତ ମାଆ କରିଥିଲେ ଛତୁ ତରକାରୀ ଏବଂ ଭାତ ଡାଲି।
ଆଜି ତ ରବିବାର ନା ଆଜି କଲେଜ ଛୁଟି ଥିବ।
ହଁ ଆଜି ରବିବାର ଯେହେତୁ କଲେଜ ଛୁଟି। ଆଜି ଟିକେ ଅ ଦିନଟି ଯାକ ବିଶ୍ରାମ କରିଛି। ଆଜି ପ୍ରାୟ ସାଢ଼େ ଏଗାରଟାରୁ ଚାରୋଟିଆ ଚାରିଟା ଯାଏ ବିଶ୍ରାମ କରିଛି। ତେଣୁକରି ମା ବି ମୋତେ ଆଜି ଉଠାଇନାହାନ୍ତି। କାହିଁକିନା ଅ ସୋମବାର ଠୁ ଶନିବାର ସ ପ୍ରତ୍ୟେକ ଦିନ କଲେଜ ଯାଇକି ବହୁତ ହାଲିଆ ହୋଇଯାଇଥାଏ ନା ସେଥିପାଇଁ ବହୁତ ପରିଶ୍ରମ ପଡିଥାଏ। ତେଣୁକରି ଆଜି ମା ମତେ କି ସାଢେ ଏଗାରଟାରୁ ଚାରିଟା ପର୍ଯ୍ୟନ୍ତ ସେଇ ଯୋଉ ବିଶ୍ରାମ ସମୟରେ ମା ମତେ ଉଠେଇ ନାହାନ୍ତି।
ଆଜି ତମର ଛୁଟି ଦିନ ଛୁଟିରେ ବେଶୀ ବିଶ୍ରାମ କରିଦେଇଛ ପ୍ରହ୍
ହଁ ବିଶ୍ରାମ ତ ନିହାତି ଜରୁରୀ। କାହିଁକିନା ଦୈନନ୍ଦିନ ଜୀବନରେ ଯେମିତି ମୁଁ ମୋର ପରିଶ୍ରମ ମାନେ ଯେମିତି ଲାଗିଥାଏ ମୋତେ ତେଣୁ ବିଶ୍ରାମ ନିହାତି ଆବଶ୍ୟକ।
ଆଜି ଆଉ ଖେ ଆଜି ଦୈନନ୍ଦିନ ଜୀବନରେ ଖେଳିବା ହେଇଛି ନା ନାଇଁ?
ଆରେ ହଁ ଖେଳିବାକୁ ତ ଯିବାକୁ ପଡ଼ିଥାଏ।
ଖେଳିବା ସମୟ ସମୟ ତୁମର କେତେବେଳେ?
ପ୍ରତ୍ୟେକ ଦିନ ମୁଁ କଲେଜରୁ ଆସିଥାଏ ପ୍ରାୟ ସାଢ଼େ ତିନିଟାରୁ ସାଢ଼େ ତିନି ତିନିଟାରେ ଆସିଲା ବେଳେ ପ୍ରାୟ ଅଧଘଣ୍ଟା ମୁଁ ବିଶ୍ରାମ ନେଇଥାଏ। ପୁଣି ଚାରିଟାକୁ ଉଠେ ଚାରିଟାକୁ ଉଠେ ଉଠିଲା ପରେ ଯାଇକି ଅ ଗୋଡ ହାତ ଧୁଆଧେଇ କରିକି ପୁଣି କଣ ଟିକିଏ ଖାଦ୍ୟ ଖାଇବାକୁ ଖାଇବାକୁ ପଡ଼ିଥାଏ। ଖାଦ୍ୟ ଖାଇବା ପରେ ମୁଁ ପାଞ୍ଚଟା କି ପାଞ୍ଚଟା ପନ୍ଦର ମଧ୍ୟରେ ମୁଁ ପ୍ରତ୍ୟେକ ଦିନ ମିନି ଷ୍ଟାଡିଅମ ମୁଁ ଖେଳିବାକୁ ଯାଇଥାଏ।
ତୁମର ପ୍ରିୟ ଖେଳ କଣ ପ୍ରହଲ୍ଲାଦ?
ଆରେ ମୋର ପ୍ରିୟ ଖେଳ କ୍ରିକେଟ ତୁମେ ଯାଉନ କି ଖେଳିବାକୁ?
ମତେ ବ୍ୟସ୍ତବହୁଳ ସମୟ ଏମିତି ବେଳେ ବେଳେ ସମୟ ବାହାର କରିକି ଯାଏ ଖେଳିବା ପାଇଁ।
ଆଚ୍ଛା ଆଚ୍ଛା।
ଏପଟେ ସାଙ୍ଗସାଥି ମାନେ ବହୁତ୍ ବାଧ୍ୟ କରୁଚନ୍ତି। ଆସୁନୁ ଖେଳିବା ପାଇଁ ଆସୁନୁ ଖେଳିବା ପାଇଁ ହେଲେ କଣ କରିବା ମୋରତ ବ୍ୟସ୍ତବଳ ସମୟ ସମୟ ମିଳୁ ନାହିଁ ଖେଳିବା ପାଇଁ
ଓହୋ ଠିକ୍ କଥା କହିଲ।
ଏପଟେ ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ପଡ଼େ
ହଁ ହଁ। ହଁ ମତେବି ସମୟ ମିଳୁନାହିଁ କିନ୍ତୁ କଣ କରିବା ସମୟତ କାଢିକିହିଁ ଯିବାକୁ ପଡ଼ିଥାଏନା କାରଣ ଅଁ ଦୈନନ୍ଦିନ ଯଦି ଖେଳକୁଦ ନକରିବା ନିଜ ଦେହର ରୋଗତି ପ୍ରତିରୋଧକ ଶକ୍ତି କେମିତି ବଢ଼ିବ
ତୁମେ ଦୈନନ୍ଦିନ ଜୀବନରେ କେତେ ଘଣ୍ଟା ପଢୁଚ ପ୍ରହ୍ଲାଦ?
ମୁଁ ବର୍ତ୍ତମାନ ଦୈନନ୍ଦିନ ପ୍ରାୟ ତିନିରୁ ଚାରି ଘଣ୍ଟା ପାଠ କାର୍ଯ୍ୟକ୍ରମ କରିଥାଏ। ଏବଂ ଯାହା କଲେଜରେ ପଢ଼ା ହୋଇଥାଏ ତାହାହିଁ ପଢ଼ିଥାଏ ପୁଣି ରାତିରେ ପ୍ରାୟ ନ ସାଢ଼େ ଆଠଟାରୁ ଏଗାରଟା ପର୍ଯ୍ୟନ୍ତ ବଢ଼ିଥାଏ।
ତୁମେ କଲେଜରେ କୋଉ ସମ୍ମାନରେ ପଢ଼ୁ ଅଧ୍ୟୟନ କରୁଛ?
କଣ କହିଲେ ଆପଣ?
ତୁମେ ବିଦ୍ୟାଳୟ ମହାବିଦ୍ୟାଳୟରେ କେଉଁ ସମ୍ମାନ ପତ୍ରରେ ଅଧ୍ୟୟନ କରୁଛ?
ମୁଁ ବର୍ତ୍ତମାନ ଅଁ ସ୍ନାତକ ସ୍ନାତକୋତର ରାଜନୈତିକ ବିଜ୍ଞାନ ତୃତୀୟ ବର୍ଷରେ ଅଧ୍ୟୟନ କରୁଚି ବର୍ତ୍ତମାନ
ହୁଁ ହୁଁ। ଆଁ ତୁମର ପଢାପଢି ଭଲ ଚାଲିଚିନା?
ହଁ ପଢାପଢିତ ଭଲ ଚାଲିଚି। ଆଉ ବର୍ତ୍ତମାନ ଆଉ ଏବ ବ ଏବର୍ଷତ ଦ୍ୱିତୀୟ ବର୍ଷ ଆଉ ପାଞ୍ଚ ଛଅ ବର୍ଷ ପରେ ସରି ପାଞ୍ଚ ଛଅ ମାସ ପରେ ମୋ ସ୍ନାତକୋତର ସ୍ନାତକୋତ ଶେଷ ହେଇଯିବ ଏବର୍ଷ। ତେଣୁକରି ଯେଉଁ ପ୍ରୋଜେକ୍ଟ ଦେଇଛନ୍ତି ସେ ପ୍ରୋଜେକ୍ଟକୁ ମୋତେ ଏଇ ଏଇ ମାସ ତିରିଶି ତିରିଶି ତାରିଖ ଅର୍ଥାତ୍ ଏ ମାସ ଶେଷ ଶେଷ ଦିନରେ ମତେ କଲେଜ୍ ସମିଟ୍ କରିବାକୁ ପଡ଼ିବ। ତେଣୁକରି ବର୍ତ୍ତମାନ ଦୈନଦିନ ଟିକେ ବ୍ୟସ୍ତ ରହିଥାଏ।
ଆଉ ଦୈନନ୍ଦିନ ଜୀବନର ରାତ୍ର ସମୟରେ କଣ ଖାଅ ରୁଟି ନା ଭାତ?
ନା ମୁଁ ପ୍ରତ୍ୟେକ ଦିନ ରାତ୍ରରେ ରାତ୍ର ଭୋଜନ ମୁଁ ଭାତହିଁ ଖାଇଥାଏ କାହିଁକନ ରୁ ରୁଟିତ ଆମ ଘରେ ପ୍ରତ୍ୟେକ ଦିନ ହୁଏନା କେବଳ କେତେକ ଦିନର ଗୋଟେ ଦିନହିଁ ସରି ପ୍ରତ୍ୟେକ ମାସରେ ତିନିରୁ ଚାରି ଦିନହି ରୁଟି ହୋଇଥାଏ। ତୁମେ କଣ ଖାଇଥାଅ ରାତିରେ ଆରେ ନା ନା ସେମିତି କି କିଛି ନାହିଁ ରୁଟିତ ଭଲ ଲାଗିଥାଏ କିନ୍ତୁ ମା କରୁନାହାନ୍ତି। ମା ମା ମଧ୍ୟ ବିଲୁ ବିଲୁ ଗ୍ରାମ ଦୈନନ୍ଦିନ ଦୈନନ୍ଦିନ ବିଲ ବିଲ କାମକରିକି ହାଲିଆ ହୋ ହୋଇଯାଇଥାନ୍ତି। ତେଣୁକରି ଭାତହିଁ କରିଦିଅନ୍ତି ତୁମେ କଣ ଖାଅ ପ୍ରତ୍ୟେକ ଦିନ?
ପ୍ରତ୍ୟେକ ଦିନ ରାତ୍ର ଭୋଜନ ମୋର ରୁଟି ହିଁ ହୋଇଥାଏ।
ଆଛା ଆଜି କଣ ଖାଇଲେ ରାତ୍ରରେ?
ଆଜି ରୁଟି ଭଜା।
ଆଛା ଛା
ତୁମେ କଣ ଖାଇଲ?
ଆରେ ମୁଁ କିଛି ଖାଇ ନାହିଁ ବର୍ତ୍ତମାନ। ବର୍ତ୍ତମାନ ରାତିରେ ପଖାଳ ଭାତ ଏବଂ ବାଇଗଣ ମସଲା ଖାଇଲି।
ଆଚ୍ଛା ଶୁଭପ୍ରସାଦ ମୋର? ମୋର ବର୍ତ୍ତମାନ ପଢ଼ାପଢ଼ି ସମୟ ହେଲାଣି ମୁଁ ଟିକେ ବିଦାୟ ନେଉଚି।
ହଉ ପ୍ରହ୍ଲାଦ ଠିକ୍ ଅଛି।
ରହୁଛି ସ୍।
ହଁ ପ୍ରହଲ୍ଲାଦ ଜୟ ଜଗନ୍ନାଥ ଶୁଭରାତ୍ରି ଶୁଭରାତ୍ରି।